ହାଲୋ।
କଣ କରୁଛୁ? ହାଲୋ।
ହଁ।
କଣ କରୁଛୁ? ଏ ମୁଣ୍ଡ କୁଣ୍ଡେଇକିନା ବସିଥିଲି ମୁଁକି ସେଇ ଯୋଉ ଗାଧୋଇ ଗାଧୋଇବି ତ ମୁଁ କହିଲି ଗାଧୋଇବି ଟିକେ ଫୋନ କରିଥିଲ କଣ କରୁଛନ୍ତି ଆଉ। ଖାଇଏ କଣ ରନ୍ଧାବଢ଼ା କଲେଣି ଆଉ ଗାଧେଇ ସାରିଲେଣି?
ହଁ ଗଧେଇକି ଠାକୁର ପୂଜା ସାରିକି ଆସୁଛି ଆଉ। ଭାତ ହେଲାଣି ଯାଉ ଗାଳିବି।
ହଁ। ଆଉ ଝିଅ ପାଠ ପଢୁଛି ତାହେଲେ?
ହଁ ଝିଅର ପ୍ଲସ୍, ପ୍ଲସ ଥ୍ରୀ
ହଁ, ତା ପାଠ ପଢା ଚାଲିଚି, ଯିଏକି ହଁ। ଏଇନା କ୍ଲାସ ଖୋଲୁଚି, ଏବେ ନୂଆ ଯେ ବେଶୀ ଛୁଆଙ୍କର ଏଇନା
ହଁ ହଁ।
ଆଜି ତ ଗୁରୁବାର ଆଉ ଆମର ତ, ମୋ ଦେଢ଼ସୁର ମରିଯାଇଚନ୍ତି ବୋଲି, ଆମ ଠାକୁର ଫାକୁର ପୂଜା ହଉନାହାନ୍ତି ସକାଳୁ। ଆଉ ଏଇନା ଗୋଟ ହେଲେଣି ତିନି ମାସ ଚାଲିଲାଣି, ଛଅ ମାସିଆ ପୁରେଇ ଦେଲେ, ଯାଇକି ତାପରେ ଠାକୁର ଫାକୁର ପୂଜା ହେବେ ଆଉ।
ଓହୋ, ଆଉ ଇଏ ଛମାସିଆ ନ ପୁରେଇଲେ କେମିତିି ପୂଜାପୁଜି ହବ?
ହଁ, ଛ ମାସିଆ ନ ପୁରିଲେ, ଆମର ବି କିଛି ରଜରେ କି କୋଉଥିରେ ପିଠା ପଣା କୋଉଥିରେ କିଛି ହଉନେଇ। ଠାକୁର ପୂଜା କେମିତି ହବ? କୋଉଠି ଏଠି ମନ୍ଦିର ଫନ୍ଦିର ବି ଯାଇପାରୁନୁ, କିଛି କରିନୁ।
ହେରେ ନସରିଲେ, କେମିତି କୁଆଡେ କଣ କରିବ?
ହଁ ପା, ନ ସରିଲେ କିଛି କରନ୍ତିନି, ସେଇଥିପାଇଁ ଛାନିଆରେ ଆ ଛ ମାସ ପୁରେଇ ଦେବା, କେତେଦିନି ଠାକୁର ପୂଜା, ଘରେ ଗୋଟେ ଠାକୁର ପୂଜା ନହଲେ ଭଲ ଲାଗିବ କି? ମୁଁ କହିଲି, ଛ ମାସିଆ ପୁରେଇ ଦବା, ହଁ।
ଠାକୁର ପୂଜା ନହେଲେ, ଖାଇବା ପାଇଁ ଭଲ ଲାଗିବନି, ଘର ଟା ଭଲ ଲାଗିବନି।
ଯାହେଲେ ସକାଳୁ ଟିକେ ପୂଜା କରିିକି ଧୂପ ଟିକେ ଦେଲେ ଭଲ ଲାଗନ୍ତା, କାମ ଦୋସୁରୁ ହେଇପାରୁନି କି ଛି ଆଉ, ତମର ତ ରନ୍ଧାବଢ଼ା ସଇଲାଣି। ହଁ।
ହଁ ନାଇଁ, ଭାତ ହେଲାଣି, ଏଇ ପୁଅ ଯାଇଚି ଟିଉସନ, ସେ ଆସିଲେ ଖାଇକି ସ୍କୁଲ ଯିବ। ଆଉ ଝିଅ ଦଶଟା, ସାଢେ ନଅଟା ବେଳକୁ ଯିବ।
ହଁ। ପୁଅ ତାର ପଖାଳ ଖାଉନିକି, ଗରମ ଖାଇକି ଯାଉଚି ନା କଣ?
ନାଇଁ ସେ ଗରମ ଖାଇକି ଯାଉଚି, ସ୍କୁଲ ରେ ଗରମ ଖାଉଚି, ଆସିଲେ ଖାଉଚି, ସଜ ପଖାଳ ଖାଉଚି, ଆଉ ଗରମ ଭାତରେ ଲେମ୍ବୁଟେ ଚିପୁଡ଼ି ଦେଲେ ଆସିଲେ ଚାରିଟା ବେଳକୁ ଖାଉଚି, ଆଉ ସ୍କୁଲରେ ତ ଖାଉନି, ସ୍କୁଲରୁ ପଳେଇ ଆସୁଛି ଘରକୁ ଖାଇବାକୁ ଆଉ।
ଆମର ତ ଯୋଉ ସକାଳୁ କଣ ପଖାଳୁ ସମସ୍ତେଙ୍କର ଖାଇଦବୁ, ଠିକ୍ ଗାଧେଇକି ଆସିକି ଭାତ ଭାତ ଫାତ ବସେଇବୁ, ଠିକ୍ ଦିଟା ବେଳକୁ ଗରମ ଖାଇବେ।
ନାଇଁ ଆମର ପଖାଳ କେହି ଖାଉନାହାନ୍ତି। ପଖାଳ କେ ନାହିଁ, ପଖାଳ କେ ନାହିଁ, ଏଇନେ କରିଦେଇଚି ପୂଜା ସାରିକି, ସେମେଇ କରିଦେଇଚି, ଝିଅ ଏଇନା ଖାଇବ।
ନାଁ।
ହେଟୁ ଖାଇକି ଭାତ ଯିବ, ସ୍କୁ କଲେଜ ଯିବ।
ହୁଁ।
ପୁଣି ଆସିଲା ବେଳକୁ, ସାଢ଼େ ତିନିଟା, ଚାରିଟା ଆଉ
ହଁ, ନାଇଁ ଆମର ପଖାଳ ସବୁଦିନ ସକାଳୁ, ସକାଳୁ ପଖାଳ ଠିକି ଉଁ, ଦିଟା ବେଳକୁ ଗରମ ଖାଇବେ, ରା ସନ୍ଧ୍ୟା ଯଦି ଜଳଖଆ ଖାଇଲେ ଖାଇଲେ ରାତିକି ଯାଇକି ରୁଟି। ଆଉ ଝିଅ ଟା ତ ପଢୁଚି ଯାଇକି ବାହାରେ। ହଁ ଝିଅ ଟା ବାହାର ପଡୁଚି, ପୁଅଟା ବି ବାହାରେ ଅଛି, ଆମକୁ ଦି ଜଣ ଆଉ କଣ କିଏ ଆଉ ଏତିକି ହଉ
ହ। ଆଉ ଶାଶୁ ଶ୍ୱଶୁର?
ମୋ ଶାଶୁ ଶଶୁର ନାହାନ୍ତି ମୋର ଆମେ ତିନି ଜଣ, ମୋ ବଡ ଜା ଏଇ ପାଖେରେ ଅଛନ୍ତି ମଝିଆଣି ଟିକେ ଦୂରରେ ଆମେ ବଡର ମୋର ଚଳୁଚୁ ଆଉ।
ଓ ହଉ ଦୀଭଣୀ ଦି ଦି ଜା ଦୀ ଭଣୀ ଚଳିବ ଆ କଣ ହେଇଥିଲା କି?
କଣ କହିଲେ ମୋ ଦେଢଶୁର ଙ୍କର ତାଙ୍କର ଆଉ ତାଙ୍କର କିଡିନୀ-କିଡିନୀ ଖରାପେ ହେଇଯାଇଥିଲା।
ଓହୋ।
ପୁରା କମ୍ ବୟସ ଷାଠିଏ ବର୍ଷ ହେଇନି ବା ଅଣଷଠି ବ ଏଯୋଉ ହଁ ଅଣଷଠି ବର୍ଷ ହେଇଥିଲା ଆହୁରି ଷାଠିଏ ଅଣଷଠି କି ସତାବନ ଅଠାବନ କି ଅଣଷଠି ଏନ୍ତି କଣ ହେଇଥିଲା ତାଙ୍କୁ ଷାଠିଏ ବର୍ଷ ହେଇନି। ତାଙ୍କ ପୁଅ ଝିଅ ବାହା ହେଇଗଲେଣି ତିନି ଜଣ ଯାଙ୍କ।
ହୁଁ।
ଜଣା ଆଉ କଣ କରିବ ଏଇ ରୋଗର ତ ସେଇଆ ତାଙ୍କର ଏଇ ରାତି ଚାରି ତାଙ୍କ ପେଲି ହେଲେ ବସିକି ଯେ ଏମିତି ନିଶ୍ୱାସ ବନ୍ଦ ହେଇଗଲା ଜମା ଉପରକୁ ଟେକିଲେନି ସାଙ୍ଗେସାଙ୍ଗେ ଭୁବନ ଭୁବନରୁ କଟକ ନେଇଗଲୁ। ଡେଥ୍ ହେଇଗଲେ।
ହଁ କଣ କରିବା ପ୍ରାୟ ସମସ୍ତଙ୍କୁ ଧରୁଚି ଆଉ।
ହଁ ପା ଆଜିକାଲି ବେଶୀ ଆଉ, ଦେଖିବ ଏଇ ରୋଗଗୁରା ବେଶୀ ହଁ।
ଏରା ଏଇ ଜଳବାୟୁ ନେଇକି ଏସବୁ ତ ଆଉ।
କିଡିନ୍ ଟା ତ ବେଶୀ ଜଳ ପାଇଁ ଆଉ।
ହୁଁ ଏ ଖାଇବା ପିଇବା କଣ କଣ୍ଟ୍ରୋଲ୍ ନକଲେ
ହଁ। ସେଇଟା ବେଶୀ ଏଇ କିଡ଼ନ୍ ଦୋଷ ର ଭାରି ହେଇରାଣ, ସେ ରୋଗଟା ହେଲେ ମଣିଷା ଆଉ କେତେ ଦିନ ବଞ୍ଚିବ କି। ପୁରା ଅଳ୍ପ ଦିନି, ଏଇଟା ଗୋଟା ଏମିତିଆ ରୋ ଯାହାକୁ ଧଇଲା ସେ ଭଲ ହବନି, ଭଲ ହବନି-ହବନି ପୁଣି ଅଳପ ଦିନି ବଞ୍ଚିବ।
ଅଳପ ଦିନ ବଞ୍ଚିବ ସେଥିରେ ପୁଣି ଲୋକ ତା ସାଙ୍ଗେରେ ଲୋକ ହଇରାଣ
ସେ ପା ଡାଇଲିସିସ୍ ଯୋଉ ହେଲେ ସେ ତା ଆମ ଦେଇ ଆମ ଅ ସେ ନନାଙ୍କର ଯୋଉ ପୁଅଟି ବାହା ହେଇଚି ଏ ବର୍ଷ ନା ଏ ବର୍ଷ ଦି ବର୍ଷ ହେଲାଣି ତାଙ୍କ ବାହାଘର, ସେ ଦି ଜଣ ମା ବି ଭାରି ହଇରାଣ ହୁଅନ୍ତି
ଆଉ ଡାଇଲିସିସ୍ କରିଆକୁ ସପ୍ତାହକୁ ଦୁଇଥର ନେଖା ନେବେ।
ଆମର ଦେଇ ଟିକେ ଚାଲାକି ବା ସେ ପୁରା ନର୍ଭସ, ସେ ଟିକେ ଛୁଞ୍ଚି ଫୁଞ୍ଚି ଦେଖିଲେ ତାଙ୍କର ସଇଲା।
ଓହୋ।
ଭାରି ଡରକୁୁରା ମଣିଷ ସେ।
ନାଇଁ ସମସ୍ତେ କଣ ସାହସ କରିପାରିବେ କି।
ହଁ ବା।
ଆ ମୁଁ ତ ଏଇ ଯୋଉ ମେଡିକାଲ୍ ଗଲେ ବି ମତେ ଡର ଲାଗେ। ମତେ ଡର ଲାଗେ ଆଉ।
ହୁଁ।
ହଁ ମତେ ବି ଡର ଲାଗେ।
ଆମର ଦେଇ ବା ଖାଲି କାନ୍ଦିବ ଖାଲି, ଖାଲି ମେଡ଼ିସିନ୍ ଏଯୋଉ ମେଡିକାଲ୍ ନାଁ ଧଇଲେ ସେ କାନ୍ଦିବ। ଏ ସହଜ ବି ସେ ଗଲେ ହାରି।
ଆଉ କଣ କରିବ ଭାଗ୍ୟ ଅନୁସାରେ ଫଳ ଆଉ କଣ କରିବା ଆମ ଭାଗ୍ୟରେ କଣ ଅଛି କିଏ କହିପାରିବ।
ହଁ ଏଇନା କଥା ହେଉଚେ ଏଇନା ଲୋକ ଏଇ ବର୍ଷ ବେଶୀ ଲୋକ ମରି ଯାଉଛନ୍ତି ନୁହଁ?
ହଁ ବା ବହୁତ ଲୋକ ମରିଗ ପୁଣି ବୟସ ହେଇନଥିବ ଲୋକଟା ମାରୁଛନ୍ତି।
ଷାଠିଏ ବର୍ଷ ବା ଷାଠିଏ ବର୍ଷ ପର୍ଯ୍ୟନ୍ତ ଯାଉନାହାନ୍ତି।
ତାଙ୍କ ଲୋକ ଶହେ ଶହେ ଦି ବର୍ଷ ଲେଖା ବଞ୍ଚୁଥିଲେ,
ହୁଁ ସେ ଖାଦ୍ୟ ଥିଲା ଭଲ, ଏଇ ନା ଏଇ ଖାଦ୍ୟ ସାର ଔଷଧ।
ଏଇରା ବା ଖାଲି ବିଷଖିଆ ହଉଛି ଆଉ କଣ ଖାଦ୍ୟ ଖିଆ ହଉଛି କି? ମାନେ ଏଇ ଯୋଉ ଯାହା ଗୋଟେ କଲେ ସାର ପକେଇବା ସାର ମାନେ କଣ ବିଷ।
ହୁଁ,
ଆଉ ସେଇଟା ଶାଗ ମୁଠି ପକା, ତାକୁ ଏଥିରେ ବି ସାର ଧାନ ବିଲରେ ଧାନ ଆଗ ଖତ ପକଉଥିଲେ ଏବେ କଣ କହୁଛନ୍ତି ସାର, ଯେତେ ସାର ପକେଇବ ମାନେ କେମିତି ଅଧିକା ପଡିବ ଖାଲି ବିଷରମ ପଡା ହଉଛି।
କେମିତି ଆମର ଅଧିକ ଫଳିବ ଅଧିକ ହବ, ଦେଖିଲା ବେଳକୁ ମଣିଷ ମଲେ ହଇରା ଖାଇକି।
ଖାଇଲେ ବିଷ ଖାଉଛି ସେଥିପାଇଁ ଆୟୁଷ କମି ଯାଉଛି ନା,
ହଁ, ବା। ଆଉ କଣ କହୁଛ ତ ଏ ଆସିବ ଅଇନା ପୁଅ ଟିଉସନରୁୁ ନାଇଁ କି?
ହଁ ଟିଉସନ ରୁ ଆସିବ ସାଢ଼େ ଆଠା ବେଳକୁ, ସାଢେ ନଅଟା ଯାଏ
ଆମର ତ ଏଇନା ଦୁଇ ଜଣଙ୍କ ଛୁଆ ବାହାରେ ରହିଲେ ଯେ, କିଛି କାମ ନାହିଁ ଘରେ ଆଉ। ଏ ଗ ହଁ, ହଁ, ହଁ। ନାଇଁ ଏଇନା ଗାଧେଇକିରି ପଖାଳ ସ ତ ତାଙ୍କର ଡାଇବେଟିସ ଟିକେ ସେଏ ତାଙ୍କର ପଖାଳ ଫଖାଳ ଖାଇବେନି ସିଏ ଦେଖିବା ତାଙ୍କର କଣ ଟିକେ ଜଳଖିଆ ଖାଇବେ, ଜଳଖିଆ ଖାଇଲେ ଯୋଉ ଭାତ ଦିଟା ବେଳକୁ ଖାଉଛନ୍ତି ଆଉ ଖାଉନାହାନ୍ତି।
ଓହୋ କାହିଁ କଣ ରୁଟି ଖାଉଛନ୍ତି? ନାଇ ସକାଳ ରୁଟି।
ନାଇଁ ସକାଳୁ ରୁଟି ଖାଉଛନ୍ତି। ନହେଲେ ଗଉପମା ଏଇ ସିମେଇି ଟିକେ କରିଦେଲେ ସେ ଖାଇଦେବେ। ସେ ରହିବି, ସେ ତାଙ୍କର ରହିଯାଉଛନ୍ତି ସେମିତି, ଯାହା ଖାଇକିରି ଏକାଥରେ ସାଢେ ଗୋଟେ ଦିଟା ହବ ସେ ଖାଇବେ।
ସେ ଖାଇବା ଉପରେ ନିର୍ଭର କର ଡାଇବେଟିସ ଆଉ କଣ ଖାଦ୍ୟ
ଆ ମୁଁ ମୋର ରହିପାରିବିନି ମୋର ଖାଇକି ସେଇ ନା ଖାଇକି ସେଇ ନା ମୋତ ମୁଁ ସେଇ ନା
ସମସ୍ତେ କଣ ଭୋକ ସମ୍ଭାଳି ପାରିବେ କି?
ହଁ, ବା।
ଆଉ ମୁଁ ଏଇନା କହିଲେ ଦିଦିନ ରହିବି ମାନେ ଉପାସ କରିପାରିବି। ଏ ମୋ ଝିଅ ରହି ପାରିବେନି।
କୁଆ କହୁଛି
ସିଏ ରହିପାରିବନି? ସେ ସେନେଇ ଖାଇ ଆଜି ଯାଇନି କଅଥିବି ବୋଲି ନହେଲେ ସକାଳୁ ସେ ଉଠିକି ଏ ସାଢେ ପାଞ୍ଚଟାରେ ଉଠିକି ଯାହାହେଲେ ଖାଇକି ଯିବ ପୁଣି ଆସି ସେ ଖାଇବ ତାର ଚାରି ପାଞ୍ଚ ଥର ଦିନକୁ ସେବା ପଇସା ନେଇକି ଯିବ ତାର
ଆଇଲେନି।
ତାର ଏଠୁ, ସେଠୁ ଦହିବରା ଏମିତି ତାର ଖାଇବ, ପୁଣି ଆଇଲା ବଳକୁ ଅଣ୍ଡାଳିବ କଣ ଘରେ ଅଛି ନାହିଁ?
ହଁ,
ଖାଇବା ତାର, ଆଉ ଆମ ପୁଅର ଟାଇମ ଟେବୁଲ। ତାର ସକାଳେ ସାଢେ ଛଅଟା ହଁ ତାର ଛଅଟା ପନ୍ଦରରେ ଛଅଟା
ଟାଇମ୍ ଟେବୁଲ୍ ପୁଅଟା ଗଲା ହାରି ସକାଳୁ ସ୍କୁଲ୍ ଟ୍ୟୁସନ ତଯାଉଚି ହାରି ସକାଳୁ କଣଟିକେ ଖାଇ ଦେଇ ଗଲା ଆସିକି ତା
ହଁ ସେନାଇଁ ସକାଳୁ ସେଇ ଯୋଉ ରା ରୁଟି କରିଥିବି ସେରୁଟି କ୍ଷୀର କିରୁଟି ଅମୁଲୁ ଟିକେ ଖାଇଦବୁ ହୁଁ। ଖାଇକି ଯିବ ଏଠୁ ଆସିବ ପୁଣି ନଅଟା ଭିତରେ ତାର ଗାଧୋଇ ଗାଧୋଇ ସାଢେ ନଅଟା ତାର ଭାତ ଖାଇକିଯିବ ପୁଣି ସଢେ ଗୋଟେ ବେଳକୁ ଖାଇବ ପୁଣି ଚାରିଟା ବେଳେ ଯାହା ହେଲେ ସେପିଠା ହଉ ସିମେଇ ହଉ ସୁଜି ହଉ ଯାହାହେଲେ ଗୋଟେ କ ଥିବ ଆସିଲେ ଖାଇବ ଆଉ ଚିରିଟା ବେଳେ ଆଉ ଭାତ ଖାଇବନି ପୁଣି ଯାଇକି ରାତିକି ରୁଟି।
ଭଲ କରିଚି ସେସ୍କୁଲ୍ ଯାଉଚି ବୋଲି ତା ଟାଇମ୍ ଟେବୁଲ୍ ଅଛି।
ଟାଇମ୍ ଟେବୁଲ୍ ରହୁଚି ଆଉ ଇଏତ ଆମର କଲେଜ୍ ଯାଉଚି ତାର ମନେ ଅଉଚି ଯାହା ରହି ଘରେ ରହିଲେ କିଛି ଯା ମାନେ ଟାଇମ୍ ଟେବୁଲ୍ ନାହିଁ।
ହଁ ପା ଘରେ ଛୁଆ ରହିଲେ କଣ ଟାଇମ୍ ଟେବୁଲ୍ ହବ ସ୍କୁଲକୁ ଗଲେ ଏଟାଇମଟା ରହିବ।
ହୁଁ ତାର ଟାଇମ୍ ଟେବୁଲ୍ ଠିକ୍।
ଆଜିତ କଣ ଖରା ଫିଟେଇସାଇଲାଣି ଏତିକି ଏଳୁ।
ହୁଁ।
ମୁଁ କହିଲି ଖରା ଫିଟେଇ ସାରିଲାଣି ଏତିକୁ ଏଳୁ।
ଖରା ଆଜି ସଖାଳୁ ପ୍ରବଳ ହେଲାଣିପା ଏଉପରବେଳେ ବର୍ଷା ହବ ବୋଧେ। ଆତମ ଆଡ଼େ ତମରକଣ ଧାନ ଫାନ ତଳି ପକେଇଲେଣି।
ଏବା ଧାନ ଯୋଉ ତଳି ପକେଇିଲେଣି ଗଜା ଯୋଉ ଧାନ ରଖିକିରି ଯୋଉ ତଳି ପକେଇବା ପାଇଁ ଯୋଉ ଗଜା କରୁଚନ୍ତି ସେବା ବିଲେରେ ପାଣି ନାହିଁଯେ ପାଣି କଣ ମଡ଼େଇକି ସବୁ ଗଜା ଯୋଉ ଧାନକୁ ପକେଇବେ।
ଆଉ କଁ କରିବେ ବର୍ଷାତ ହଉନି ଆଉ।
ହେ କାଲିପା କାଲିବି ଆମେ ଚାଲିବାକୁ ଯେତେବେଳେ ଯାଉଥିଲୁ ସେଜଣେ ପାଣି ମଡ଼ୁ ଚୁ ମୁଁ ପଚାରିଲି ଆଉ କଁପାଇଁ ମଡ଼ଉଚ ନାଁଆଉ କଁ କରିବୁ ସେଇଯଉ ଧାନର ଇ ଗଜା କରିଦେଇଚୁ ସେତ ମରିଯିବ ତାକୁ ପକେଇବୁ ଆଉ ମୁଁ କହିଲି ଯା ଏଇନା ପା ବର୍ଷତ ଅଛି ମରୁଡ଼ି ଯା ହଁ ଏବର୍ଷ ମରୁଡ଼ି ଅଛି। ମରୁଡ଼ି ଅଛି ମାନେ ଯାହାହେଲେ ହଇରାଣ ହେବେ ବର୍ଷା ବେଶୀ ନାହିଁ।
ବର୍ଷା ବେଶୀ ନାହିଁପା ଚାଷୀ ମାନେତ ବେଶୀ ମଲେ ଆଉ।
ହଁରାଣହେ
ହଇରାଣ ହେଇକି ଆଉ କଣ କରିବା। ଯାହା ହବ ହବ ଆଉ
ହଁ ଏମିତିଆଉି କିଏ କୁଆଡେ଼ ଯିବ ହଁ।
ସଂସାରକୁ ସିଏ ଚଳଉଚି ଯାହା ଯେମିତି ଚଳେଇବ ଚଳେଇବ ଆଉ। ଆମେ କଣ କରିପାରିବା ଇନ୍ଦ୍ର ଦେବ ତାପରେ ହାତର କଥା ସେଚାହିଁଲେ ପ୍ରଳୟ କରୁଥିବ ଚାହିଁଲେ ସୃଷ୍ଟି ରଖିବ।
ଏଇ କାଲିପା ସନ୍ଧ୍ୟା ବେଳକୁ ଏମିତି ଯୋଉ ଦିନମାନତ କାଲି ଖରା କଲା ଏସନ୍ଧ୍ୟା ବେଳକୁ ଟିକେ କରିଦେଇି ନାଁ। ଆଁ ପବନ ଟିକେ ଦେଲା ମୁଁ କହିଲି ବତ୍ତି ବିଜୁଳିଲେ ମୁଁ କହିଲି ବର୍ଷାଟା ହବନା କଣ ଆ ହଁ ହଁ ହଁ।